ହାଲୋ।
ହାଲୋ।
ଆଜ୍ଞା କଣ କରୁଥିଲେ କି ନା ବସିଛନ୍ତି।
ନା ନା ବସିଥିଲି। କହନ୍ତୁ
ନା ଆପଣଙ୍କ ଆଡେ ଗରମ କେମିତି ହଉଛି ଆମ ଆଡେ ତ ବହୁତ ଗରମ ହଉଛି ତାପମାତ୍ରା ପାଖାପାଖି ଚାଳିଶ ରୁ ପଇଁଚାଳିଶ ଡିଗ୍ରୀ ପଳଉଛି ଦିନ ବେଳା ଆଉ ସନ୍ଧ୍ୟା ବେଳେ ବି ବହୁତ ଗରମ ହଉଛି ଆଉ ସବୁ ତ ଗଛ କାରଣରୁ ହଉଛି ଆଉ ଗଛ ଲୋକ କାଟି ଦଉଛନ୍ତି ବୋଲି ଆଉ
ତ ଲୋକମାନେ ଆମ ଆଡେ ବି ତ ବହୁ ଜୋର ଗରମ ହଉଛି। ଏ ଛଅଟା ହଉନି। ତ ଗୁଳୁଗୁଳି ମାନେ ଗରମ ଷ୍ଟା ଆରମ୍ଭ ହେଇଯାଉଛି ତ ସନ୍ଧ୍ୟା ଛଅ ଟା ପରଠୁ ତ ଆହୁରି ବେଶି ଜୋରେ ଗରମ ଲାଗୁଛି ରାତିଟା ବି। ତ ପଇଁଚାଳିଶ ଛୟାଳିଶ ତାପମାତ୍ରା ରହୁଛି ତ ଲୋକମାନେ ବୁଝିପାରୁନାହାନ୍ତି ସମସ୍ତେ ଗଛ ବଦଳରେ ଏ ସି କି ଆପଣାଉଛନ୍ତି କିନ୍ତୁ ଏ ସି ଟା ଯେ ଏଇଟା ମାନେ ସ୍ଥାୟୀ ନୁହେଁ କାରଣ ଏଇଟା ଗୋଟେ ଅସ୍ଥାୟୀ ବ୍ୟବସ୍ଥା କାରଣ ଆମ ଗଛ ଯେମିତି ଆମକୁ ଛା ଛାଇ ଦବ ବା ଗଛ ଥିଲେ ଆମର ଯେମିତି ଥଣ୍ଡା ପବନ ଆସିବ ଗଛ କାଟି ଦେଉଛନ୍ତି ସେଥି କାରଣରୁ ବର୍ଷା ହଉନି ତ ବର୍ଷା ନହବାରୁ ବି ବେଶି ଗୁଳୁଗୁଳି ହଉଛି। ଆ ଗଛ ଆମ ନିଶ୍ଵାସ ପ୍ରଶ୍ଵାସରେ ସାହାଯ୍ୟ କରିବା ତ ଆମେ ଯେତେବେଳେ ରାସ୍ତାରେ ଯାଉଛେ ଏବେ ଖରା ହଉଛି କୋଠିଛି ପିଲା ହେବା ପାଇଁ ବି ସୁବିଧା ନାହିଁ। ଗଛ ଦେଖିଲେ ଆମେ ତା ଛାଇ ମୂଳରେ ଟିକେ ଛିଡା ହେଇପାରନ୍ତେ ତ ଲୋକମାନେ ବୁଝି ପାରୁନାହାନ୍ତି ଜଙ୍ଗଲ କାଟିକି ସଫା କରି ଦଉଛନ୍ତି ବର୍ତ୍ତମାନ ଏ ଗଛ ବଦଳରେ ଏସି ଆପଣଛନ୍ତି କିନ୍ତୁ ଏସି ଦ୍ଵାରା କେତେ କ୍ଷତି ହଉଛି ଏସି ରେ ଶୋଇଲେ ନିଶ୍ଵାସ ନେବାକୁ କଷ୍ଟ ହଉଛି ତ ଆଉ ବର୍ଷ ଦୁି ବର୍ଷ ଭିତରେ ଏସି ବି ଆଉ କାମ କରିବନି କାରଣ ଗରମର ତାପମାତ୍ରା ବଢି ବଢି ଚାଲିଛି। ଏବେ ବି ଦେଖଉଛି ତିନ ନିୟୁଜ୍ ରେ ଦେଖଉଛି ଏଲିନୋ ବୋଲି ଗୋଟେ ଆସିଛି ଯୋଉଟା ଗରମ ବେଶି ହଉଛି।
ଆଜ୍ଞା। ଯୋ ଏଲିନୋ କହୁଛନ୍ତି। ତା ଯୋଉ କାରଣ ରୁ ଆରବ ସାଗରର ପାଣି ଟା ମୁଁ ଶୁଣିଛି ତାତୁଛି ଆମର ପାଣି ଭିତରୁ ତାତୁଛି ଖରା ସୂର୍ଯ୍ୟଙ୍କଠୁ ଯେତିକି ଗରମ ହଉନି ଏବର୍ଷ ଅ ଗରମରୁ ଟା ବେଶି ପାଣିରୁ ମାନେ ଭୂଇଁରୁ ଆସୁଛି କାରଣ ଆମର ତଳେ ଯୋଉ ପାଣି ଅଛି ସେଗୁଡା ତାତି ଯାଉଛି ଆଉ ସେଇଥିପାଇ ରାତିରେ କଣ ସନ୍ଧ୍ୟାରେ କଣ ସକାଳୁ ବି ଗରମ ହେଇଯାଉଛି ଆଉ ସୂର୍ଯ୍ୟ ନଥିଲେ ବି ଗରମ ହଉଛି ନା କାରଣ ସେଇଟା ହିଁ ତାର ଇଏ ଆଉ ସେ ଯୋଗୁ ହିଁ ଗରମ ହଉଛି ଆଉ ଗରମଟା ଗଛ କାଟିଲାଳାକୁ ଅମ୍ଳଜାନ ବାହାରୁନି ଗଛରୁ ଗଛ ନ ନଥିଲା ଅମ୍ଳଜାନ କୁଆଡୁ ଆସିବ ସେ ନ ହେଲାଳାକୁ ଗରମ ର ଅଧିକ ହଉଛି ଗରମ ବଢିଲାଳାକୁ ଲୋକ ଏସିି ଲଗେଇ ଦଉଛନ୍ତି ଏସି ରୁ ସେଥିରୁ ପୁଣି କାର୍ବନ ଉ ସବୁ ବାହାରିକି ତାକୁ ଆହୁରି ପଲ୍ୟୁସନ କରଉଛି ସିଏ ଗୋଟେ ଆଉ ଗୋଟେ ସବୁ ଅସୁବିଧା ତାପରେ ଗଛ ଥିଲେ ଟିକେ କ୍ୱା ଟେ ଗଲେ ବାଟୋଇ ଯୁଆଡେ ଯାଉଥିବ ଗଛ ପାଖରେ ଠିଆ ପଡ଼ିକି ଛାଇରେ ଟିକେ ଠିଆ ହେଇ ପଡ଼େ କିନ୍ତୁ ଗଛ ନଥିଲା ଆଉ କଣ କରିବ ସେଇ ଖରାରେ ଚାଲି ଚାଲିକା ଯିବ ଗଛଟା ରଖିବା ଦରକାର ସମୟ ଏବେ ସ ଗୁରେ ଗଛ ସବୁ କମ୍ପାନୀ ମାନ ଦ୍ଵାରା ଇଣ୍ଡଷ୍ଟ୍ରି ବନେଇବା ପାଇଁ ସବୁ ଜଙ୍ଗଲ ଗଛ ସବୁ କାଟି ଦିଆ ଯାଉଛି କିନ୍ତୁ ପ ଏବେ ସରକାରଙ୍କ ଦ୍ଵାରା ବି ଗୁରେ ଗଛ ଲଗା ହଉଛି ମାନେ ରାସ୍ତା କଡରେ ଏ ସବୁ ଗୋଟେ ଗୋଟେ ବଡ ବଡ ଗଛ ଏମିତି ସବୁ ଲଗା ହଉଛି ରାସ୍ତା କଡ ମାନଙ୍କରେ ଲୋକ ବି ଦାୟିତ୍ଵରେ ରଖିଲେ ହୁଅନ୍ତା କିନ୍ତୁ ଦାୟିତ୍ଵ ନଉନାହାନ୍ତି ସେ ଗଛ ଶୁଖି ଯାଉଛି ତ ସେ କିଛି ଫାଇଦା ଦଉନି ଆଉ ଘରେ ଆମର ଗଛ ଲାଗୁଛି ଘରେ ଗଛ ଲାଗିଲେ ବି ସମସ୍ତଙ୍କର ତ ବଡ ଜାଗା ନାହିଁ କି ବାରି ନାହିଁ ତ ସମସ୍ତେ ନିଜ ଇଏରେ ଗଛ ଲଗେଇବେ ବାରିରେ ଆଉ ସମ ସମସ୍ତଙ୍କର ଜାଗା ରହୁନି ନା ଏଠି ତ ମାନେ ଏଠି ଆମର ଛୋଟ ଛୋଟ ଜାଗା ଜାଗା ସବୁ ଜଣେ ଜଣଙ୍କର ବାରି ଅଛି ଜଣ ଜଣଙ୍କର ନାଇଁ ଭୁବନେଶ୍ୱରରେ ଆଉ ପିଚୁ ରାସ୍ତା ଯେ ପିଚୁ ରାସ୍ତତା ରୁ ସେଥିରେ ପୁଣି କଂକ୍ରିଟରେ କି କଣ ଗରମ ଟା ବେଶି ଲାଗିବ ପାଣି ଯଦି ବର୍ଷା ପିଇ ହେଲା ସେଥିରୁ ଗରମ ଭ ବାହାରୁ ଆଉ ଛାତରେ ତ ବର୍ଷା ପାଣି ଯଦି ଟିକେ ବର୍ଷା ଆସୁଛି ଠୋପେ ଠୋପେ ପକେଇ ଦେଇକି ପଳଉଛି ସେ ବେଶି ଗରମ ହଉଛି କାଲି ତ ଏପଟେ ବହୁତ ଜୋରରେ ବର୍ଷା ହେଇକି ବି ଆହୁରି ଗରମ ହଉଥିଲା ଆଉ ଆପଣଙ୍କ ଆଡେ କେମିତି
ହଁ ଆମ ଆଡେ ବି କାଲି ବର୍ଷା ଉଠେଇଥିଲା ଆ ତ ଟାଇ ରେ କିନ୍ତୁ ବର୍ଷା ଏ ଟିକିଏ ହେଲା ରେ ଛାଡିଗଲା ଦଶ ପନ୍ଦର ମିନିଟରେ ତିନି ଠାଏ ବର୍ଷା ହେଇଛି। ଛାଡ଼ିଗଲା ତ ବର୍ଷା ସାରିଲା ପରେ ଅତ୍ୟଧିକ ଗରମ ହଉଛି। କାରଣ ବର୍ଷା ଠିକରେ ହଉନି ଭୂଇଁ ତାତିକି ରହିଛି ଆ ପାଣି ପଡିଲେ ମାନେ ଭୂଇଁ ର ତାପମାତ୍ରା ପୁରା ଜୋରସୋର ହେଇଯାଉଛି ଯାହା ଦ୍ଵାରା ଅତ୍ୟଧିକ ଗରମ ହଉଛି କେବଳ ବର୍ଷା ଉଠଉଛି କିନ୍ତୁ ବର୍ଷା ହଉନି କାରଣ ଗଛ କାଟିକି ଯୋ ଶିଳ୍ପ ତିଆରି କରୁଛନ୍ତି ସେ ଶିଳ୍ପ ଦ୍ଵାରା ଆ ତାର ଯୋଉ ଧୂଆଁ ସବୁ ଆସିକି ମାନେ ଅ ମିଶିକି ଆମେ ଅମ୍ଲଜାନ ନେବାର ନିଶ୍ୱାସ ନେବାରେ ଆମକୁ କଷ୍ଟ ହଉଛି କିନ୍ତୁ ଗଛ ଥିଲା ସେଇଟା ନାହିଁ କାରଣ ଗଛ ଜୀବନ ଗଛ ଲଗେଇବା ଦରକାର । କିନ୍ତୁ ରାସ୍ତାକଡରୁ ଯେଉଁ ଗଛ ଲଗଉଛନ୍ତି, ସେଇଟା କିଛି ଫାଇଦା ହିଁ ନାହିଁ । କାରଣ କେତେବେଳେ ଗାଈ ଖାଇ ଦେଉଛି, ତ କେତେବେଳେ, ମାନେ, ସେଇଟା ଖରାରେ ସୁ ଶୁଖିଯାଇକି ମରିଯାଉଛି ତ ତାଙ୍କେ ଦାୟିତ୍ୱ ନେବା ପାଇଁ ରହୁନାହାନ୍ତି ତ ଗଛ ଲଗେଇ କେହି କିଛି, ଆବ ନାହିଁ । ଯଦି ଆମେ ସମସ୍ତଙ୍କୁେ ବି ହଁ ଗଛ ହେଲାକୁ ଦେଖିବା । ଆମେ ଯଦି ଗଛ ଶୁଖି ଯାଇଥିବ, ତାକୁ ପାଣି ଦେଇକି ବଞ୍ଚେଇବା ନିହାତି ଆବଶ୍ୟକ । କାରଣ, ଗଛ ଯଦି, ଭବିଷ୍ୟତରେ ମଣିଷ ବଞ୍ଚି ରହିବ, ସେଭଳି ଗଛ ପାଇଁ । କାରଣ ଅତ୍ୟଧିକ ଗରମ ତିନି ଦିନ ଆସିକି ରଜ ମାସ ହେଇଗଲାଣି, କିନ୍ତୁ ଯାଇ ମାନେ ବର୍ଷା ହେଛି ଝରି ହୁଏ ଟାଇମରେ ବର୍ଷା ନାହିଁ। ତ ଆପଣଙ୍କ ଆଡ଼େ ଆଉ ବର୍ଷା ଉଠଉଛି ହଉନି ନା ଆପେ ଠିକ୍ ସମୟରେ ହଉଛି ।
ଆମର ଏପଟେ ତ ବର୍ଷା ଉଠଉଛି, ଥରେ ଥରେ, ମାନେ, ସବୁଦିନ ଆକ୍ଚୁଆଲି, ଉଠଉଛି । ସବୁଦିନ ଉଠଉଛି, କିନ୍ତୁ ସବୁଦିନ ହଉନି । ଯୋଉ ଦିନ ହଉଛି, କୋଉ ଦିନ ଛିଞ୍ଚି ଦେଇକି ପଳଉଛି, କୋଉ ଦିନ ପୁରା, ଅଁ, ସନ୍ଧ୍ୟା ସମୟ ପୁରା, ମାନେ, ଆ ପୁରା ଖାଲିି, ଝିପି ଝିପି, ଝିପି ଝିପି କରୁଛି । ସେ ତ ବହୁତ ୁ ଆରମ୍ଭ ହଉଛି ଆଉ ଥଥରେ ପୁରା ଜୋରେ କାଲି ପୁରା ଏପଟେ ବିଜୁଳି ଘଡଘଡି ହେଇ ଜୋରରେ ବର୍ଷା ହେଇଛି ଆଉ ।ଉଁ, ପର ଦିନ ତ ଭୁବନେଶ୍ଵର ପଟେ ବର୍ଷା ହେଇଥିଲା, ଜୋରରେ ବି ସବୁଆଡେ, ଆମ ଆଡେ ଅଳ୍ପ ସମୟ ହେଇ ଇକି ଛାଡିଗଲା । ଗୋଟେ ଗୋଟେ ଆଡେ ପୁରା ଜୋରରେ ବର୍ଷା ହେଇଛି । କାଲି କଟକ ଆଡେ ବି ବହୁତ ଜୋରରେ ବର୍ଷା ହେଇଛି ଆଉ । ସବୁ ଏମିତି ବର୍ଷା ହଉଛି, ଥରେ ଥରେ ବର୍ଷା ହଉନି ବି । ସେମିତିରେ ବେଶି, ଉଁ, ଗରମ ଲାଗୁଛି ବର୍ଷା ଉଠଉଛି, ହେଲେ ଗରମ ହଉନି । ଏଁ ବର୍ଷା ଉଠଉଛି, ହେଲେ ବର୍ଷା ହଉନି । ଗରମ ପୁରା ଜୋରେ ହେଇଯାଉଛି । ପୁରା ବହୁତ ଗରମ ହେଲା କୁ ମଣିଷ ପୁରା ଛାନି ଛାଟି ଫିଟି ହେଇଯାଉଛି । ବହୁତ ଗରମ ହଉଛି ଆଉ । ମଁ, ଗଛରେ ଗଛ ବି, ଯଦି ଛୋଟ ଛୋଟ କୁଣ୍ଡ ମାନଙ୍କରେ ଗଛ ଲଗା ହଉଛି ।ସେଠି ଛାତ ମାନଙ୍କରେ ତ, ସକାଳେ ପାଣି ଦେଇଥିଲେ କି, ଦଶଟା ଏଗାରଟା ବକୁ ପାଣି ଦେଇଥିଲେ । ସେ ସନ୍ଧ୍ୟା ବେଳକୁ, ଚାରିଟା ପାଞ୍ଚଟା ବଳକୁ, ପାଣି ଗଛରେ ରହୁନି । ଗଛ ପୁରା ଶୁଖିକି ପୁରା ରହୁଛି ଆଉ। ତାପରେ ଟିକେ ପାଣି ଦେଇଦେଲେ, ସେ ପୁରା ଚେଙ୍ଗା ହେଇଯାଉଛି । ନହେଲେ, ପୁରା ଗଛ ଶୁଖିକି ପୁରା ଅବସ୍ଥା ତାର ଖରାପ ହେଇଯାଉଛି ଆଉ । ଗଛ, ଆପଣଙ୍କ ବାଡିରେ କଣ କଣ ଗଛ ଲଗେଇଛନ୍ତି?
ଆମ, ଆମ ବାଡ଼ିରେ ତ ବହୁତ ପ୍ରକାରର ଗଛ ଅଛି । ଯେମିତି, ଆମ୍ବ ଅଛି, ପଣସ, ଆଉ ତାପରେ ଆମେ ରଖିଛୁ, ଲଗେଇଛୁ। ଲାଳ ଗଛ ବି ଏବେ ଆଣି ସେଠି ଲଗେଇଛୁ ।ଶାଳ ଗଛ, ଆମର ଗୋଟେ ବଡ଼ ବାାରି ଅଛି ।ସେଠି ଲଗେଇଛୁ । ସେଟା ବଡ଼ ଗଛ ହବ ତ, ବଡ ବଡ ଗଛ ଆମର, ମାନେ, ଶାଗୁଆାନୀ ଗଛ ଲାଗିଛି ।ତ, ସବୁ ଗଛ ବି, ମାନେ ଚାରା ଲାଗିଛି । ବ ପୁ ପୁଡ ଗଛ ବଡ ହେଇଗଲାଣି । ତ ସେଇ ରେ ପ୍ରତିଦିନ ପାଣି ଦଉନୁ, ଦିନେ ଛାଡ଼ିକି ଦିନେ ଦେବା ଦ ଯଉ ଚାରା ସବୁ । ଛୋଟ ଛୋଟ ବସୁ ରହିଛି ସବୁ
ପ୍ରତି ଦିନ, ଦୁଇଟା ଦୁଇ ସମ୍ ମାନେ ଦି ଓଳି ଦିଆଯାଉଛି ପାଣି । ସକାଳେ ଦିଆଯାଉଛି, ପୁଣି ସନ୍ଧ୍ୟାରେ ।କାରଣ, ସକାଳ ପାଣି ତ ସନ୍ଧ୍ୟାକୁ ରହୁନି । ସନ୍ଧ୍ୟା ବେଳକୁ ଗଛ ପୁରା ଶୁଖିକି ମରିଯାଉଛି । ସନ୍ଧ୍ୟାରେ ଆଉ ଥରେ ପାଣି ଦିଆହଉଛି, ତ ପୁଣି ସକାଳୁ ଦେଲାବେେଳକୁ ବି ସେମିତି ଗଛ ଯାଉ। କାରଣ, ଏତେ ଅତ୍ୟଧିକ ତାପମାତ୍ରାରେ ଅଁ ମାଟି ମାନେ ଚେର ଲାଗିବା ବି ବହୁତ କଷ୍ଟ ହେଇଯାଉଛି । ବହୁତ ଚାରା ମରି ବି ଯାଉଛି । ତ, ଆମେ ପୁଣି ଥରେ ଆଣିକି ଲଗଉଛୁ । ତ, ଏବେ ଆଣିକି ଆମେ ସେଟା ଗଛ ଲଗେଇଛୁ ଆଉ କୋଳି ଗଛ ଆଣିକି ଲଗେଇଛୁ । କଦଳୀ ଗଛ ବି ବାରିରେ ଲଗେଇଛୁ । ତ ସବୁ ଚାରା ଲାଗିଛି ତଚାରା। ପାଣି ଦିଆହଉଛି ଆଉ ତମ ମୋବାଇଲ ରେ କଣ ଅଛି
ଆମର ସବୁ ପ୍ରକାରର ଫୁଲ ଗଛ ଅଛି ଫୁଲ ଗଛ ସହିତ ପୋଦିନା ଧନିଆ ମେଥି ମେଥି କୋଷ ଜୁଆଣୀ ଗଛ ଆଉ ଅ ଆମ୍ବ ଗଛ ପିଜୁଳି ଗଛ। ଆଉ ଯୋଉ କହନ୍ତା ନା ଆତ ଗଛ ତାପରେ ଡାଳିମ୍ବ ଗଛ ଟଗର ଟରାଟ ଟାଇପ ସବୁ ଫୁଲ ବିଭିନ୍ନ ପ୍ରକାର ମନ୍ଦାର ବିଭିନ୍ନ ପ୍ରକାର ଗୋଲାପ ଗଛ ଆଉ ଛୋଟ ଛୋଟ ପରିବା ଯେମିତି ଟମାଟୋ ବାଇଗଣ। ଭେଣ୍ଡି ଆଉ ଶାଗ ଗଛ ବଡ଼ କୁଣ୍ଡରେ ଶାଗ ଗଛ ତାପରେ ଆଉ ଲଙ୍କା ଗଛ ଆଉ ହାଇବ୍ରିଡ ଲେମ୍ବୁ ଗଛ ସବୁ ପ୍ରକାର ଲାଗିଛି ଆଉ ବଡ ଗଛ ଆମର ଏପଟେ ତ ଲାଗିପାରିବନି କାରଣ ଏପଟେ ବେଶୀ।ଏ ରିଆ ନଥାଏ ସବୁ ଛାତରେ କୁଣ୍ଡରେ ସବୁ ଲାଗିଛି ଆଉ ଗାଁ ରେ ସବୁ ବାରିଆଡେ ସବୁ ବଡ ବଡ ଗଛ ଲାଗିଛି ଏଠି ତ ନାହିଁ ବେଶୀ କୁଣ୍ଡରେ ସବୁ ଲଗେଇବାକୁ ପଡେ ଆଉ ଆପଣଙ୍କ ଆଡେ କଣ ଗଛର ଦାୟିତ୍ଵ କେମିତି କରିନିଅନ୍ତି କି?
ହଁ ଗଛ ତ ଦାୟିତ୍ଵ ନେବାଟା ନିତି ଦରକାର ନା ଗଛ ଦାୟିତ୍ଵ ନ ନେଲେ ହିଁ ତ ବଢି ପାରିବନି ମ ଆମେ ସୁ ଦ ଟାଇ ପାଣି ଦବୁ ଏବଂ ତାକୁ ବାଟି ମାନେ ଆମର ଯୋଉ ଗୋବର ତ ଆଉ ଯୋଉା ସୋ କରିକି ଯୋଉ ସବୁ ପରିବା ଚୋପାଣି କାର ଗୋଟେ କମ୍ପୋଷ୍ଟ ଟାଇପ ର ଗୋଟେ ଖତ ତିଆରି କରିକି ସେ ଗଛ ମୂଳେ ଦିଆଯାଏ ଯେମିତି ଗଛ ଉର୍ବର ହେଇକି ବଢିବ ତ ଗୋଟେ ଚାରା ଗଛରେ ବି ପୋକ ଲାଗିଯାଏ ସେ ପୋକ ମାରିବା ପାଇଁ ବି ଆମେ ଔଷଧ ଆଣିକି ତା ଉପରେ ଛିଞ୍ଚୁ ଯେମତି ପୋକମାନେ ମରିଯିବେ ଗଛ ଭଲରେ ବଢିବ ତାପରେ ଗଛ ଚାରିପଟେ ଯୋଉ ଛୋଟ ଛୋଟ ଅନାବନା ଘାସ ଗଛ ଉଠିଥାଏ ତାକୁ ସବୁ ସଫା କରିଦବୁ ସେରା ସଫା କରିଦେଇକି ସେ ତା ଚାରିପଟେ ଆମେ ପୁରା ସଫା ରଖିବୁ ଏମିତି ଗଛ ଟା ପୁରା ଭଲ ଭାବରେ ବଡ ହେଇକି ବଢିପାରିବ । ଆଉ ଅନାବନା ଘାସ ଗଛ ସବୁ କାଟି ଦଉ କାରଣ ଅନାବନା ଘାସ ହଜିରେ ଏ ଭଲ ଗଛ ଟା ନଷ୍ଟ ହେଇଯିବ ।
ଆଜ୍ଞା । ଆମ ଆଡ ବି ସେମତି ତ ସବୁ ଦାୟିତ୍ଵ ରଖୁ ଆମର ଟିକେ ଆସଛି ଆମର ଟିକେ କାମ ଅଛି ଗଛରେ ଟେ ସାର ଦେବାର ଅଛି ଖତ ଖତ ବ୍ୟବାର ହେଇଛି
ଆଜ୍ଞା ।